ନମସ୍କାର ମ୍ୟାଡ଼ାମ।
ସାର୍ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ରାତିି ହେବାକୁ ଯାଉଛି ସନ୍ଧ୍ୟା ସରିଗଲାଣି।
ଓ ହଉ ସାର୍ ଠିକ ଅଛି ଆପଣ ଶୋଇ ଶୋଇତ ନାହାନ୍ତି
ନା ନା ନା ଏତେ ଜଲଦି କାହିଁକି ଶୋଇବି ଆପଣ ଶୋଇଲେଣି କି?
ନା ନା ଶୋଇନି ଆଉ ଭଲ ଅଛନ୍ତି?
ଭଲ ଅଛି ଦୁଃଖରେ ସୁଖରେ ଜୀବନ ଟା ଚାଲିଛି ବଞ୍ଚିଛି ବହୁତ ବଡ ବିଷୟ ସେଇଟା। କିଏ ଆଉ ସବୁବେଳେ ଭଲ ଥାଏ କି କିଏ ଆଉ ସବୁବେଳେ ଖରାପ ଥାଏ କି
ହଁ ସିଏ ବି ସତ କଥା। ମିଶାମିଶି ସେମିତି ହିଁ ଚାଲୁ ଜୀବନ ଟା। ମିଶାମିଶି ହେଇକି ହିଁ ଚାଲିବା କଥା।
ସେମିତି ହଁ ମ୍ୟାଡାମ ଚାଲିଛି ଜୀବନ। ବାସ୍ ଯେତେ ଦିନ ଜୀବନ ଅଛି। ସେ ଟିକେ ଖୁସିରେ ରହିବାକୁ ଚେଷ୍ଟା କରିବା। ଗଟେ କଥା ଆଉ। ହୁଁ ହୁଁ ହୁଁ।
ଆମ ଜୀବନର ମୂଳ ଲକ୍ଷ୍ୟ ହିଁ ହଉଛି ଆମେ ଖୁସିରେ ରହି ବା ନୁହଁ କି କିନ୍ତୁ ଆମମାନେ ନି ମାନେ ଏତେ ବ୍ୟସ୍ତବହୁଳ ଜୀବନ ଭିତରେ ଆକ୍ଚୁଆଲି ଆମେ ଭୁଲି ହି ଯାଉଛେ ଆମକୁ ଖୁସିରେ ରହିବାର ବି ନା ଅଛି ବୋଲି କିନ୍ତୁ ଆମେ ଖୁସିରେ ରହିବା କଥା। ନୁହଁ ମାନେ ମାନେ ଆପଣ ଯଦି ଦେଖିବେ କିଛି ମାନେ କିଛି ବିଷୟ ବସ୍ତୁକୁ ଆଧାର କରିକି ଆପଣ ଯଦି ଭାବିବେ କିଛି ସମୟ ଜାଣିବେ ଆମେ ଜୀବନ ଯାକ କେବଳ ଆମେ ସଂଘର୍ଷ କରୁଛୁ ଟିକେ ଆମେ ଜୀବନରେ ଖୁସି ପାଇବା ପାଇଁ। କିନ୍ତୁ ଚେଷ୍ଟା ଆମେ କରୁଛୁ ସେଥିପାଇଁ। କିନ୍ତୁ ସେ ଆମେ ସେଇ ଚେଷ୍ଟା ଭିତରେ ଆମେ ଭୁଲି ହିଁ ଯାଉଛୁ ଯେ ଆମେ ଖୁସିରେ ବି ରହିବାର ବି ଅଛି ବୋଲି। ଶେଷରେ ଜଣା ପଡେ ଯେ ଆମେ ଏମିତି ହିଁ ଦୁନିଆକୁ ଛାଡିକି ଚାଲି ଯାଉଛୁ। ଆଉ ଆମ ଜୀବନରେ କିଛି ଖୁସି ଖୁସି ପଛରେ ଧାଇଁକି ଖୁସି ଆମକୁ କେବେ ମିଳିଲା। କି ନାଇଁ।
ହଁ ସେଇଟା ସେଇଟା ସତ କଥା। ହୁଁ ହୁଁ ପୁରା ପୁରା ସତ। ତ ପୁରା ନିରାଟ ସତ୍ୟ କଥା ସେଇଟା।
ଛୋଟ ଛୋଟ ଖୁସି ଭିତରେ ହିଁ ମାନେ ସେଇଗୁଡାକୁ ହିଁ ନିଜ ଜୀବନରେ ସାମିଲ୍ କରି ରଖିବା କଥା।
ଆମେ ଆକ୍ଚୁଆଲି ମାନେ କି କଣ ପାଇଁ ଆମେ ଖୁସିରେ ରହିପାରୁନୁ। ମାନେ ଆମେ ଅନ୍ୟକୁ ଦେଖିକି ନିଜକୁ ତୁଳନା କରିଦଉଛୁ। ଗୋଟେ ସେଥିପାଇଁ ହଁ ଆମେ ଯଦି ଚାହିଁଲେ ଟିକେ ଟିକେ ବିଷୟରେ ବି ଆମେ ଖୁସି ହେଇ ରହିପାରିବା ହେଲା। କିନ୍ତୁ ଅନ୍ୟକୁ ଯେତେବେଳେ ଦେଖୁଛୁ ତାର ଇଏ ଅଛି। ତାର ସିଏ ଏତେ ଟଙ୍କା ସି ପାଉଛି। ଛି ତାର ବଡ ବଡ ଗାଡି ଅଛି।
ଈର୍ଷା।
ଈର୍ଷା ଈର୍ଷାଇ ମାନେ କି ଈର୍ଷା ଥାଏ। ମନ ଭିତରେ ତାର କେତେ ପ୍ରକାର ବିଷ ଚାଲିଥାଏ।
ହଁ।
ସେଇ ମଣିଷ ହିଁ ଖୁସିରେ ରହିବ। ଯାହାର ସରଳ ମନ। ତାକୁ କାହା ସହିତ କିଛି ହିଂସା ଅହଂଙ୍କାର ଛନ୍ଦ କପଟ କିଛି ନଥିବ। ସେ ମଣିଷକୁ ସେ ମାସକୁ ସେ ପାଞ୍ଚ ପାଞ୍ଚ ହଜାର ଟଙ୍କା କମଉ ସେ ଖୁସିରେ ହିଁ ରହିବ। ଆଉ ଯାହାର ମନ ସବୁ ଭରି ଯଇଛି ହଁ ସେମିତି ହିଁ ଚାଲିଛି।
ଆଉ ଦେଖିବେ ଆପଣ କିଏ କଣ ଚାଳ ଝୁପୁଡି ଘରେ ଖୁସିରେ ରହୁନାହାନ୍ତି। ବହୁତ ଖୁସି ରହୁଛନ୍ତି। ଆଉ କିଏ କେତେ ବଡ ମହଲ ର ବିଲ୍ଡିଂ ରେ ବି ରହିକି ବି ଦୁଖ
ନିଦ ନିଦ ପଡୁନି ତାଙ୍କୁ। ଏତେ ଖୁସିରେ ରହିକି ମାନେ କି ଅଜସ ଧନ ସମ୍ପତ୍ତି ଥାଏକି ବି
କିଛି କିଛି ମୂଲ୍ୟ ନାହିଁ ସେଇଟା ପରା। ଖୁସି ଆମ ଭିତରୁ ଅନ୍ତର ମନରୁ ବାହାରେ।
ଶାନ୍ତି ନାହିଁ କିଛି ନାହିଁ ସବୁ ବେକାର।
ବେକାର ହଁ। ସେଇଟା ଖୁସି ଟା ଆମ ମନ ଭିତ
ତ ମତେ ମ୍ୟାଡମ ଥରେ ମତେ ଲାଗେ। ଥରେ ଥରେ ମତେ ଲାଗେ ଯେ ଖୁସି ରେ ରହିବା ଟା କୋଉ ଧନ ସମ୍ପତ୍ତି ଟଙ୍କା ଉପରେ ବୋଧେ ନିର୍ଭର କରେ ନାହିଁ।
ନା ବିଲକୁଲ ବି ନୁହଁ ମୁଁ ଆପଣଙ୍କ ସହିତ ସମ୍ପୂର୍ଣ୍ଣ ରୂପେ ସହମତି ପୁରା। ବିଲକୁଲ ବି ନୁହଁ। ହଁ ଆରେ ଏମିତି ଦେଖିଥିବେ ହଁ ଏଇ ଯୋଉ ଦେଖ। ଦେଖୁନାହାନ୍ତି ଯୋଉ ରାସ୍ତା କଡରେ ଯୋଉମାନୋନେ ଲୋକ ରହୁଛନ୍ତି ଏ ଯୋଉ ଯାଜାବର ବୋଲି କୁହନ୍ତି ମ। ସେମାନେ ବି ଲୋକମାନେ ସେମାନେ ବି। କେମିତି ରହୁଛନ୍ତି ଭାବନ୍ତୁ ତ ଖରା ବର୍ଷା ସେମାନଙ୍କର କୌଣସି ଘର ନଥାଏ ବୁଲି ବୁଲି ସେ। ସେମାନେ କଣ ଏଇ ସବୁ ବ୍ୟବସାୟ କରନ୍ତି ଯୋଉ ଯାହାବି କରନ୍ତି ତାଙ୍କ ଜୀବନ। ସେମାନେ ମାନେ ଚଲାନ୍ତି। ଖୁସିରେ ଥିବେ ସେମାନେ ସେଙ୍କ ଦୁଃଖୀ ଥିବେ ଆପଣ କେବେ ଦେଖିବାକୁ ପାଇବେନି।
ଏଇ କଥା ଆପଣଙ୍କର ଶୁଣିଲା ବଳଳେ ଗୋଟେ କଥା ମତେ ପୁରା ଛବି ଟା ମୋ ଆଖିରେ ଆଗିବରେ ଆସିଗଲା କହିବି କି।
ହଁ କହୁନାହାନ୍ତି।
ଥରେ ଯାଇଥିଲି ମୁଁ ଭବାନୀପାଟଣା ଯାଇଥିଲି। ଫେରୁଥିଲା ବେଳେ ବହୁତ ଜୋରରେ ବର୍ଷା ହେଇଗଲା ସେ ପାଖେ ଆଖରେ। ଘର ନଥିଲା ଗୋଟେ ଛୋଟ ଗୋଟେ ଝୁପଡି ଘରେ ଥିଲା ସେଠି। ସେଇଠି ଗୋଟେ ମାନେ ମତେ ରହିବା। ବାଧ୍ୟ ସେଠି ଆଉ ପାଖରେ କୋଉ ଘର ବି ନାଇଁ ନା। ସେଠି ରହିବାକୁ ବାଧ୍ୟ ମତେ ତ ବାଧ୍ୟ ହେକି ମୁଁ ମୋ ଗାଡ଼ିଟାକୁ ସାଇଡ଼ରେ କରି ଦେଇକି ସେ ଘର ଭିତରକୁ ପଶିଗଲି। ପଶିଲା ମାନେ ତାଙ୍କ ବାରଣ୍ଡା ସାଇଡ କୁ ଟିକେ ଲୁଚିବା ପାଇଁ ବର୍ଷା ଟିକେ ରଖିବା ପାଇଁ। ପଶିଗଲି ସେଠି ଦି ଜଣ ଥାନ୍ତି। ବୋଧେ ବୋଧେ ସେମାନେ ମାନ କି ସ୍ୱମୀ ସ୍ତ୍ରୀ ହିଁ ହେଇଥିବେ ମତେ ହଁ ସ୍ୱମୀ ସ୍ତ୍ରୀ। ତ। ଘରରେ ମାନେ କି ଏତେ ମାନେ କି ଛୋଟ ଘର ଟା ସ ଚଛପର ଘର ଚାଳସପର ଘର ଟା କିନ୍ତୁ ସେମାନେ। ଦି ଜଣ ଏତେ ଖୁସିରେ ରହୁଥିଲେ ମାନେ କି ମୁଁ ଦେଖ। ଦେଖିକ ଫିଲ୍ ମାନେ ଅନୁଭବ କରିପାରିଲେ ସ୍ୱମୀ ସ୍ତ୍ରୀ। ହେଲା ମତେ ଏତେ ପ୍ରେମର ସେ ତ ମତେ ଭିତରକୁ ଘର ଭିତରକୁ ଡାକିଲେ ବାବୁ ତମେ ଆସୁନ ଭିତରକୁ ବାହାରେ କାଇଁ ମାନେ। ପାଣିରେ କାହିଁ ଭିଜୁଛ ବୋଲି। ତାଙ୍କର ଏଇ ପ୍ରେମ ଆଦରକୁ ଦେଖିକି ମୁଁ ନିଜକୁ ମୁଁ ଭାବିଲି ମାନେ।
ମାନେ ବେଳେ ବେଳେ ସେଇ ସମୟରେ ମଣିଷ ଭାବ ବିହଳ ହେଇ ପଡେ ନୁହଁ କି।
ମୁଁ ନିଜ ଜୀବନକୁ ମୁଁ ମାନେ କି ସମୀକ୍ଷା କରିଦେଲି ପୁରା। ଗୋଟେ ମଣିଷ ଯେତେ ଧନ ସମ୍ପତ୍ତି ଥାଇ ଥିଲେ ବି ଯାହାବ ହଉ ମାନେ କି। ଟଙ୍କା ପଇସା ଥିଲେ ବି କିନ୍ତୁ। ଖୁସି ଗୋଟେ ଏମିତିଆ ଜିନିଷ ପଇସରେ ଆମେ କିଣି ପାରିବାନି ମତେ।
କେବେ ବି ନୁହଁ କେବେବି ନୁହଁ କିଣି ପାରିବନି।
ଦେଖିକି ସେ ଦିନ ଟା ମତେ ତାଙ୍କ କଥା ଭାବି ଭାବି ମତେ ଖୁସି ଖୁସି ଲାଗିଗଲା ପୁରା।
ହୁଁ ହୁଁ ରହୁଛନ୍ତି ନା ଏବେ ଆମେ ଏବେ ସମସ୍ତଙ୍କ ପାଖରେ। ରେ କଣ ମାନେ ଗାଡି ଅଛି ନା ଘର ଅଛି ନା କଣ ଅଛି ଯିଏ। ଯେମିତି ଯାହା ଭଗବାନ ଯେମିତି ଦେଇଛନ୍ତି ସେମାନେ ସେ ବିଷୟ କକୁ ବି ନେଇକି ବି ବହୁତ। ଖୁସିରେ ରହୁଛନ୍ତି।
ବହୁତ ବହୁତ ଅଛନ୍ତି।
କିନ୍ତୁ ମାନେ କଣ କହୁଛନ୍ତି କହିଲେ ଅସନ୍ତୁଷ୍ଟ ମନ ହିଁ ସବୁ। ଜିନିଷର ମୋଡ ଆମେ କେବେ ଯଦି କୌଣସି। ହଁ କୌଣସି ଜିନିଷରେ ବି ଆମେ ଯଦି ସଂ ସନ୍ତୁଷ୍ଟ ନ ପାଇବା ଆମେ କେବେ ଖୁସିରେ ରହିପାରିବାନି। ଆଜି ମୁଁ ଦଶ ଟଙ୍କା ବା ମାନେ ଯ ରୋଜଗାର କଲି। ଦ ଟଙ୍କାରେ ମୁଁ ଖୁସି ହେବିନି ମତେ ଆହୁରି ଦରକାର ଆହୁରି ଦରକାର। କ ସେ ପଇସା କମେଇବା ପଛରେ ହିଁ ପଡିଲି କିନ୍ତୁ। ସେ ଦଶ ଟଙ୍କାରେ ମୁଁ ଯୋଉ ମାନେ ଜୀବନକୁ। କରିପାରିଥାନ୍ତି ସେଇ ଜିନିଷ ଟା ଆଉ କରିପାରିଲେନି?
ଆହୁରି ଆହୁରି ଆହୁରି ଚାଲି ଆହୁରି ଆହୁରି ବୋଲି ଭାବି ଚାାଲି ଭାବିଚାଲି ଆମକୁ ଗୋଟେ ମାସରେ ଗୋଟେ ଲାଖେ ଟଙ୍କା ମିଳିଲେ ବି ଆମେ ସନ୍ତୁଷ୍ଟ ରହିବୁ।
ନା ନା ନା ମଣିଷ ପରା ମଣିଷର ମନ ହିଁ ଅସନ୍ତୁଷ୍ଟ ମନ
ଅସନ୍ତୁଷ୍ଟ ମନରେ କେବେବି ଖୁସି
କିନ୍ତୁ କିନ୍ତୁ ଯିଏ ଶିଖି ଯାଇଛି କିନ୍ତୁ ଯିଏ ଶିଖି ଯାଇଛି କି ମାନେ ଜୀବନଟ ର
ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ହଁ ହ୍ୟାଲୋ ମ୍ୟାଡ଼ାମ!
ହଁ ହଁ ବୋଧେ ନେଟୱାର୍କ ପ୍ରୋବ୍ଲେମ୍ ଟିକେ ହେଇଯାଇଥିଲା, ଆପଣ ଶୁଣି ପାରୁଛନ୍ତି?
ହଁ ମୁଁ ଆସିଲା ତମ ମାନେ କି ତମ ସଵର ଟା ମୁଁ ଏବେ ଶୁଣି ପାରୁଛି।
ଆଚ୍ଛା ଆଚ୍ଛା ହଁ ଠିକ ଅଛି ଚଳିବ କିଛି ଅସୁବିଧା, ନାହିଁ ହଁ ମୁଁ ମାନେ କଣ କହୁଥିଲି କହିଲେ? ଦେଖନ୍ତୁ ଆମେ ତ ସାଧାରଣ ମଣିଷ କଥା କିନ୍ତୁ ଯୋଉମାନେ ସବୁ ଭଗବାନଙ୍କ ଶରଣରେ ନିଜକୁ ସମର୍ପଣ କରିଦେଇଛନ୍ତି ସେମାନେ ବି ପ୍ରକୃତରେ ଖୁସିରେ ରହିଛନ୍ତି କାହିଁକି ନା ସେମାନେ ସତରେ ଜାଣି ସାରିଛନ୍ତି ଯେ ସଂସାରରେ ନିଜର ବୋଲି କିଛି ନାହିଁ।
ଆଉ ଏଇ ଖୁସିରେ ରହିବା ଟା ଶାନ୍ତିରେ ରହିବାଟା ଭଗବାନଙ୍କୁ ର ଗୋଟେ ଉପହାର ବୋଧେ ମତେ ଯାହା ଲାଗେ ସେମତି ଲାଗେ ଆମେ ଭାବୁ ଏବେ ଯେ ହଁ ମୁଁ ବହୁତ ପଇସା ଯଦି କମେଇ ମାନିକି ଆଣିବି ମୋ ପରିବାରକୁ ଖୁସିରେ ରଖିବି କିନ୍ତୁ ସତରେ ସେ ପଇସା ଯେଥିଲା ମୋ ହାତକୁ ଆସେ ସତ୍ୟ ନୁହଁ ପଇସା ଆସିବି ଯାଏ ହାତକୁ କିନ୍ତୁ ସେ ଖୁସି ଟା ନଥାଏ ଆ
ନା ନା ନଥାଏ ନ ଥାଏ ବହୁତ ବହୁତ ଟାଇମ ଏଇଟା ନହ ନଥାଏ ସେମିତି ନଥାଏ। ଖୁସି ଜିନିଷଟା ପଇସା ସହିତ ଜମା ବି ତୁଳନାତ୍ମକ ନୁହେଁ। ସେ ଗୋଟେ ଭିନ୍ନ ପ୍ରକାର ଜିନିଷ ମନରୁ ଆସିବ ଏ
ଜୀବନରେ ଗୋଟେ ମଣିଷ ବେଶୀ ସେ ବେଶୀ ଅଶୀ ନବେ ବେଶି ସେ ବେଶୀ ଅଶୀ ବର୍ଷ ଖଣ୍ଡେ ବଞ୍ଚିବ ଶହେ ବର୍ଷ ବି ଧରିଣୀୟ ତାର
ଆଜ କାଲି କଣ ଆଉ ମଣିଷର ଆୟୁ କଣ ଶହେ ବର୍ଷ ରହିଛି।
ନା ନା ନା ରହିନି। ମୁଁ କହୁଛି ସେମିତିରେ ଯଦି ବଞ୍ଚିଲେ ବି?
କମି କମି ଯାଉଛି ନା ଆଗକୁ ବି ଆହୁରି ବହୁତ କମିଯିବ ଦେଖିବେ
ହୁଁ ଆଗ କାଳରେ ଲୋକ ଶହେ ରୁ ଅଧିକ
ହଁ ଅଧିକ ବର୍ଷ ବଞ୍ଚୁଥିଲେ ମାନେ ଶହେ ପଚିଶ ଶହେ କୋଡିଏ।
ହଁ ଆଜିିକାଲି ବେଶି ସେ ବେଶୀ ଷାଠିଏ ପଇଁଷଠିତ ଭିତରେ ଲୋକ
ଅଧିକରୁ ଅଧିକ ହଁ ହଁ ଠିକ ଠିକ। ଦେଖିବେ ଯୋଉମାନେ ବି ଅଶୀ ପଇଁଚାଅଶି ବର୍ଷରେ ମରିଥିବେ ସେମାନେ ଆମ ଜେଜେ ମା କି ତାଙ୍କ ଶାଶୁ ମା ମାନଙ୍କ ସମୟର ଲୋକ ବର୍ତ୍ତମାନ ଲୋକଙ୍କର ତ ସାଧାରଣ ରୋଗ ଗୋଟେ ହୃଦ ରୋଗ ଯେ ଯେତେବେଳେ କାହାକୁ କଣ ହଉଛି କିଛି କହିହବନି। ସେ ଆଗରୁ ଗୋଟେ ସମୟ ଥିଲା ଯେ ଏଇ ଜିନିଷ ଟା କେବଳ ଏ ବୟସ୍କ ଲୋକମାନଙ୍କୁ ହଉଥିଲା ବର୍ତ୍ତମାନ ତ ଛୋଟ ଛୁଆ ନାହିଁ ବୁଢା ନାହିଁ। ପିଲା ନାାଇଁ କାହାକୁ ବି ହଉଛି କେତେବେଳେ ବି ଜୀବନ ଟା ଚାଲି ଯାଉଛି କେହି କିଛି କହିପାରିବେନି।
କେହି କିଛି କହିପାରିବେନି ଆଜି କାଲି ତ ଲୋକ ବୋହୁତ ଜଲଦି ଇଏ ହେଇଯାଉଛି କଣ କହିବି ମ୍ୟାଡାମ ଆଉ।
ହଁ କଣ କରିବା ଆଉ ତାପରେ କଣ କହିଲେ ଖାଲି ଆମେ ଏଇ ସେଟା ନା ଆମ ପରିବେଶ ଆମେ ହିଁ ଏଥିପାଇଁ ଦାୟ ଯେ ଆମ ପରିବେଶ ହିଁ ଆମକୁ ପ୍ରଭାବ ପକ ପକଉଛି ଏଇ ସବୁ ଜିନିଷ ପାଇଁ ସେଇ ଜିନିଷ ବି କିଏ କରୁଛି ଆମେ ନିଜେ ହିଁ
ଆମେ ନିଜେ ଆମେ ଏହାର ମୂଳ କାରଣ ମଣିଷ ଏକା ହୁ।
ମଣିଷ ହ ମାନେ କଣ କହିବା ଆମେ ଯେତିକି ଆମ ପରିବେଶ ଆମକୁ ଯାହା ଆମ ଏ ମାନେ ପ୍ରକୃତି ଆମକୁ ଯେତିକି ଦେଇଛି ଆମେ ତାକୁ ଯତତ୍ନ ନେଇ ପାରୁନୁ ଠିକ
ହୁଁ ହୁଁ ସେଇଟା ତମ
ଯତ୍ନ ନେବା ବଦଳରେ ଆମେ ଭାବୁଛୁ ଯେ ଆମେ ଆମର ଉନ୍ନତି କରୁଛୁ କିନ୍ତୁ ଆମର ସେଇଟା ପ୍ରକୃତ ଉନ୍ନତି ହଉନି ଆମେ ନି ନିଜର ହିଁ ମାନେ କ୍ଷତି ଘଟଉଛୁ
ଆଉ କମି କମି ଯାଉଛି ଆମେ ଭାବୁଛୁ ଆମେ ବଢିଆ
ହଁ ହଁ ଆମକୁ ଲାଗୁଛି ଯେ ସହରୀକରଣ କରିବା। ଘର ଦ୍ୱାର ଗଢିବା ଏଇ ସବୁ ଆମର ମାନେ ଉନ୍ନତି ହଉଛି କିନ୍ତୁ ପ୍ରକୃତରେ ସେ ଉନ୍ନତି ନୁହଁ ଦେଖିବେ ଯୋଉମାନେ ପ୍ରକୃ ତି ସହିତ ଜଡିତ ହେଇକିଥିବେ କୌଣସି ଜଙ୍ଗଲ ଭିତରେ ରହୁଥିବେ ସେମାନଙ୍କ ଶରୀର ବହୁତ ସୁସ୍ଥ।
ପୁରା ପୁରୀ ପୁରା ପ୍ରାକୃତିକ ଭାବରେ ସେମାନେ ପୁରା ସୁସ୍ଥବାନ। ସ୍ଵାସ୍ଥ୍ୟବାନ ରହୁଛନ୍ତି ସେମାନେ
ସେଥିପାଇଁ ତ ଯୋଉମାନେ ବ୍ୟାୟାମ ଯୋଗ ସବୁ କରୁଛନ୍ତି ସେମାନଙ୍କ ଶରୀର ସୁସ୍ଥ ରହୁଛି କିମ୍ବା ତାଙ୍କ ଆୟୁ ବି ଅଧିକ ଲମ୍ବା ଥାଉଛି ନୁ
ହଁ ହଁ ତ।
ସେମାନେ ଆ ପ୍ରକୃତରେ ସେମାନେ ଜୀବନର ମୂଲ୍ୟ ବୁଝିଛନ୍ତି ଆଉ ଜୀବନର ଆନନ୍ଦ ଆନ୍ଦ ନେଇ ଜାଣିଛନ୍ତି ଖୁସି ନେଇ ଜାଣିଛନ୍ତି। ଯୋଉଟା କି ଆମେ ଆମେ ପାଇପାରୁନୁ ସାଧାରଣ ମଣିଷ କଣ କରିବା?
ହେଲେ ଚେଷ୍ଟା କରିବାର କଥା।
ଚେଷ୍ଟା ତ ଆମେ ନିଶ୍ଚୟ କରିବା ଖୁସି ରେ ଟିକେ କେମିତି ବଞ୍ଚିବା ଆଉ ଠିକ ଅଛି ସାର୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଧନ୍ୟବାଦ ମତେ ବି ବହୁତ ଭଲ ଲାଗିଲା ମନ କଥା ଟିକେ ମୁଁ ବି ଆପଣଙ୍କୁ ହଁ ସିଏ ମୁଁ କରିବି ମ୍ୟାଡାମ କରିବି ହେଲା ଧନ୍ୟବାଦ ରହିଲି। ଓକେ। ହ